ହାଲୋ। ମୋ ଭୟସ୍ ଆସୁଚି ହଁ ହଁ ହଁ।
ଆଉ ଉଁ ଉଁ ତମସ୍ ସ୍କୁଲ୍ ବେଳେ ମାନେ କଣସବୁ ଏନସ୍ ରେଣ୍ଟ ହେଇଥିଲା କି କଣ ସବୁ ହେଇଚି ସେଇଟା କୁଅ?
ହଁ ହଁ ମୋ ସ୍କୁଲ୍ ଟେନ୍ ଭଲ ଥିଲା।
ହୁଁ। ହାଲୋ।
ଆମେ
ହଁ ହଁ ହଁ ଏବେ ଶୁବିଲା।
ହଁ। ତ ତାପରେ ଆମେ ଯେତେବେଳେ ଷଷ୍ଠରେ ଆମେ ଅଲଗା ସ୍କୁଲକୁୁ ଗଲୁ ତୋ ସେ ଏଠିବି ସେମିତି ଆମର ଗୋଟେ ଛଅ ଜଣ ବାଲା ଗ୍ରୁପ୍ ଥିଲା ଆମେ ଛଅ ଜଣ ଝିଅ ସାଙ୍ଗ ଥିଲୁ। ତା ମାନଙ୍କ ଭିତରେ ସେମିତି ଭଲ ଚାଲିଥିଲା ଡେଲି ସାଙ୍ଗ ହେଇ ଆମେ ବସୁ କ୍ଲାସ୍ କରୁ ଖାଇବା ମିଶିକି ଖାଉ ଏସବୁ କରୁ ଆଉ ତମ କଥା କଣ କୁଅ?
ମୋର ମୁଁତ ଫାଷ୍ଟ ମୋର ଫାଷ୍ଟ ଯୋଉ ଛୋଟବେଳେ ଫା ଦିଲ୍ଲୀରେ ଆଡ଼ମିଶନ ହେଇଥିଲା ମୋର ମୁଁ ସେଠି ଖାଲି ନର୍ସରୀ ପଢିଚି ଏଲ କେଜି ପଢିଛି ଏଲ କେଜି ଅଧାରୁହିଁ ମୁଁ ମୋ ଘର ଲୋକ ପଳେଇ ଆସିଲେ ତାପରେ ମୋର ଗୋଟେ ପ୍ରାଇଭେଟ୍ ସ୍କୁଲରେ ନାଁ ଲେଖା ହେଲା। ତାପରେ ମୁଁ ସେଠି ସେଠିତ ପ୍ରାୟେ ମାନେକି ଯେହେତୁ ମୁଁ ଟିକେ ଭଲ ପଢୁଥିଲିତ ସେଥିପାଇଁ ମୋର ଟିକେ ଏତେ କେହି ସାଙ୍ଗ ନଥିଲେ। ସମସ୍ତେ ମାନେ ଟିକେ ବୁଝିପାରୁିଥିବ ତସେଥିପାଇଁ ମୋର ପ୍ରାୟ ସାଙ୍ଗ ଏମିତି ପୁଅପିଲାହିଁ ଥିଲେଁ ମୁଁ ମାନେ ପୁଅପିଲାଙ୍କ ସହିତ ହିଁ ମୁଁ ମିଶାମିଶି କରେ ତାପରେ ଝିଅ ପିଲାରୁ ଜଣେହିଁ ମୋ ସହିତ ଟିକେ ସାଙ୍ଗ ହଉଥିଲା। ତାପରେ ଏମିତି ସବୁ କ୍ଲାସ୍ ଗଲା ପରେ ତାପରେ ମୋର ଥିଲା ଅଷ୍ଟମ କ୍ଲାସ ହବାର ମାନେ ହବ ଥିଲେ ନେ ନେ ହବାକୁ ଥିଲେ। ସେତବଳେ ମାନେ ସମସ୍ତେ କହିଲେ କି ଆଁ କିଏ କହିଲା କି ସେଇ ସ୍କୁଲରେ ରହିଆକୁ ମାନେ ଯୋଉ ସ୍କୁଲରେ ମୁଁ ପଢୁଥିଲି। ଆଉ ଜଣେ ଜଣେ ସାର୍ ଯୋଉ ହାଇସ୍କୁଲର ସେ ସାର୍ ମତେ କନଭିନ୍ସ କଲେ କି ତମେ ଆମ ସ୍କୁଲକୁ ଆସ ପଢିବ। ତ ମୁଁ ପୁଣି ପରେ ଅଁ ଡିସାଇଡ୍ କଲି କି ନା ମୁଁ ଯୋଉ ସ୍କୁଲରେ ପଢୁଥିଲି ସେଇ ସ୍କୁଲରେ ପଢିବି ତାପରେ ହଁ ଉଁ ତାପରେ ମୁଁ ସେଇ ସ୍କୁଲରେ ମାନେ ମୋର ବହୁତ ସାରା ଯୋଉ କୁହନ୍ତିନି ମେମୋରୀ ଅଛି ସେ ସ୍କୁଲରୁ। ଯେମତି କିି ମୁଁ ସେଠି ନାଚେ ଆ ନାଟକ କରେ। ଆଙ୍କରିଙ୍ଗ ବି କରେ ଗୀତ ବି ବେଳେବେଳେ ଗାଏ ଆଉ ଉଁ ଯୋଉ ଚିତ୍ରାଙ୍କନରେ ବି ବ୍ଲକ ଲେବୁଲରେ ଫାଷ୍ଟ ହେଇଥିଲି ଥରେ। ଥ୍ରୀ କ୍ଲାସ ରେ। ତାପରେ ତାପରେ ଯେତବଳେ ନବମ ହେଲା ସେତେବେଳେ ତ କରୋନା। ତ ଆମ ଅଷ୍ଟମ ଲାଷ୍ଟ ଆଡକୁ ତ କରୋନା ହେଇଗଲା ତାପରେ ନବମ ବେଳେ ମୁଁ ଏ ହାଇସ୍କୁଲକୁ ଆସିଲି। ତାପରେ କରୋନା ବେଳେ ତ ଆମର ଏମତି ଏଁ କ୍ଲାସ ସେମତି ଏତେ ହୁଏନି। ତାପରେ ଆମର ହୁଁ ନ ମାନେ ଲାଷ୍ଟ ଆଡୁକୁ ଖୋଲିଲା। ତାପରେ ଦଶମ ଟା ମୁଁ ଏଠି ରହିଲି ସେମତି ଆଉ ଏତେ କେହି ମୋର ଏତେ ହେ ମାନେ ସାଙ୍ଗସାଥି ଏତେ କେହି ନ ଥିଲେ ସେମତି ସେମତିରେ ପଢା ପଢି ଉଁ ଗଲା ଏମତି ଆଉ। ଆଉ। ହାଲୋ। ହଁ ମୋ କଥା ଶୁଭୁଚି ତ?
ହଁ।
ହଁ ହଁ ମୋ କଥା ଶୁଭୁଚି ତ।
ହଁ ହଁ ମଝିରେ ବାସ୍ ଆପଣଙ୍କ ଭଏସ୍ କଟି ଯାଉଚି।
ଓ ହୋ ଆଉ
ଆଉ ସ୍କୁଲ ଟାଇମ ରେ ସ୍କୁଲ ଖାଇବା ଖାଇଚନ୍ତି?
ସ୍କୁଲ ଯେହେତୁ ମୋର ପ୍ରାଇଭେଟ ସ୍କୁଲ ଥିଲା ତ ସେ ଖାଇବାଟା ଆଉ ଖାଇପାରିନିନି ଆଉ ତମେ ଖାଇଚ? ମଜା ଲାଗୁଥିବ ସାଙ୍ଗସାଥିଙ୍କ ସହିତ।
ହଁ ହଁ। ପୁରା ଅ ପ୍ରଥମରୁ ଦଶମ ଯାଏଁ।
ଦଶମ ବେଳେ ବି କଣ ଖାଇବାକୁ ଦିଆ ହଉଥିଲା କି? ହାଲୋ।
ହାଲୋ।
ହ୍ୟାଲୋ।
ଲୋ।
ହଁ ମୁଁ କହିଲି ଦଶମ ବେଳେ ବି କଣ ଖାଇବାକୁ ଦିଆ ହଉଥିଲା ତମର?
ନା। ଟ୍ରା। ତମର
ହଁ ଶୁଭୁଚି ଶୁଭୁଚି କୁହ।
ଚି
ହଁ -ହଁ ତମ କଥା ଶୁଭୁଚି। ଶୁଭୁଚି, ଶୁଭୁଚି ତମ କଥା ଶୁଭୁଚି ମତେ
ନା ନା ନବମ ଦଶମ ସାଙ୍ଗ ମିଶି ଖାଉ ସେଠି ସେଇ ସାଙ୍ଗମାନେ
ଶୁଭୁଛି ଶୁଭୁଛି ତମ କଥା ମତେ ଶୁଭୁଛି କୁହ।
ଓ ହଁ ସେଇ କଥା କହୁଥିଲି ଆମେ ଯେ ସାଙ୍ଗମାନେ ମାନେ ମିଶିକି ଆମର ଟିଫିନ୍ ଟିଫନ୍ ଆଣିଥାଉ, କିଏ ପରଟା ଭଜା ଆଣିଥାଏ? କିଏ ମ୍ୟାଗି ଆଣିଥାଏ ସିଏ ପୁରା ସେଟ୍ ହେଇଯାଇଥାଏ ଟିଫିନ୍ ସାଇଜରେ ଆଉ କି ଅଟା ଚକୁଳି ଏମି଼ତି ଥାଏ ଏମତି ଯିଏ ଆମେ ମିଶିକି ସବୁ ଖାଉ ସାଙ୍ଗମାନେ ସେୟାର କରିକି ସିଏ ଯାହା ଆଣିଥିବ ମତେ ଦବ ମୁଁ ଯାହା ଆଣିଥିବି ତାକୁ ଦେବି ଏମିତି ଆମେ ଖାଉ ଆଉ
ହୁଁ ଭଲ। ଆଉ ତମ ଜେଜେ ଜେଜେମା ଅଛନ୍ତି?
ହଁ, ହଁ
ଆ ଭଲ ସେମାନେ ଗପଫପ ତ କହୁଥିବେ ଛୋଟବେଳେ
ହଁ ଛୋଟବେଳେ ବହୁତ ଜେଜେ ଜେଜେମା ମାମା ସମସ୍ତେ ଗପ କହନ୍ତି। ଛୋଟବେଳେ ତ ଭଲ ଲାଗେ ଶୁଣିବା ପାଇଁ ନା ଏବେ ବି ତ ଭଲ ଲାଗେ ମୁଁ ତ ଏବେ ବି ବଡ ହେଲିଣି ତଥାପି ଯାଇକି ଜେଜେମାମା ଗୋଟେ ଗପ କଇଲୁ ଗଳ
ହଁ ଗୋଟେ ଗପ କହିଲ ଯୋଉ ଶୁଣିଥିବ ଯୋଉ ଗପ ସବୁ ଶୁଣିଚ ତମ ଜେଜେମା କି ଜେଜାବାପା କି ମାମାଙ୍କଠୁ ସେଥିରୁ ଗୋଟେ ଗପ କହିବ
ଛୋଟ କଥା ତ ଏତେ ମନେ ନାହିଁ ସେ ଯୋଉ ଗୋଟେ ମିଛୁଆ ରାଧୁଆ ନା କଣ ଥିଲା ସେଇ ଗପଟା ମନେ ଅଛି କି କହିବି?
ହୁଁ ହଁ କୁହ।
ହଁ ସିଏ ଗୋଟେ ପିଲାଟା ଥିଲା ତା ନା କଣ ରାଧୁଆ ଥିଲା ନା ଏମିତି ତ ସିଏ ସବୁଦିନ ହୁଁ, ଛେଳି ଚରିଆକୁ ନା ମେଣ୍ଢା ଚରିଆକୁ ଏମିତି ଯାଏ
ହୁଁ
ତ ସେଇଠି ସିଏ ଗଲାବେଳେ ବଣକୁ ଯାଏ ତ ସେଇଠି ସେମି଼ତି ମିଛରେ ସବୁବେଳେ ଚିଲାଇ ଯେ ବାଘ ଆସିଲା, ବାଘ ଆସିଲା, ବାଘ ଆସିଲା ତ ଗାଁ ଲୋକମାନେ ତାର ସବୁ ଏମିତି ଆସନ୍ତି ତାକୁ ଦେଖିବା ପାଇଁ ଦେଖିଯାଆନ୍ତି କି ସେମତି ମିଛ କହୁଥାଏ ତ କେହି ବାଘ ନଥାନ୍ତି ସେମତି ମିଛରେ ବାସ୍ କହୁଥାଏ ହେଲେ ଏମିତି କଣ ହେଇଚି ସେ ଆଉ ଥରେ ବି ଏମିତି କରିଥିଲା ସତରେ ବାଘ ଆସି ଯାଇଥିଲା ଭାଇ ତ ସେ ପିଲାଟା ସବୁବେଳେ ଏମିତି ମିଛ କହିବାରୁ ତାକୁ ଗାଁଲୋକଙ୍କ ଭରସା ଦେବା ତା ପାଖେ ରହିଲାନି ବିଶ୍ୱାସ କି କଲେନି ତାକୁ ସେମାନେ ଭାବିଲେ ବୋଧେ ଆଜି ବି ମିଛ କହୁଚି ଆଉ ସେମାନେ କେହି ଗଲେନି କିନ୍ତୁ ସତରେ ସତରେ କ ବାଘ ଆସିଥିଲା। ଆଉ ତାକୁ ଖାଇଦେଲେ।
ଓ ହୋ। ହୁଁ, ତମେ କାଞ୍ଚନା ଗପ ଶୁଣିଚ କାଞ୍ଚନ ଗପ?
ତମେ ଜେଜେମା ଯେ
ହଁ ମୋ ମୋର ତ ଜେଜେମା ଏତେ ମତେ କିଛି ଗପଫପ କୁହନ୍ତିନି ସିଏ ଆମ ଘର ପାଖରେ ଜଣେ ଜେଜେମା ସିଏ ଗୋଟେ ଗପ କୁହନ୍ତି କାଞ୍ଚନ ଗପ।
ହଁ, ହଁ -ହଁ କୁହ?
ସିଏ ଗପ ହଉଛି ସେ କାଞ୍ଚନ ଗୋଟେ ଝିଅ ଟା ଥିବ ତାର ଭାଇ ଥିବେ ଏମିତି ପାଞ୍ଚ ଜଣ କି ମ କି ସାତ ଜଣ ଏମିତି ତାର ଭାଇ ଥିବେ। ସିଏ ସେଠୁ କଣ କରେ ନା କାଞ୍ଚନ ତାଙ୍କ ଘରକୁ ଆସେ। ସିଏ ସେଠୁ କାଞ୍ଚନ ର ବାହାଘର ହବାର ଥିଲା। ସିଏ ସେଇଠୁ ତାଙ୍କ ଘରକୁ ଆସିଥିବ। ତାଙ୍କ ଘରେ ସେଇଠୁ କହିବେ କି ରୋଷେଇ ଫୋଷେଇ କରିଦେଏ। ହଁ କାଞ୍ଚନ ବାହାଘର ହେଇଯାଇଥିବ କାଞ୍ଚନ ତା ଶାଶୁ ଘରରୁ ତାଙ୍କ ବାପ ଘରକୁ ଆସିଥିବ। ସେଠି ସେ କହିବ କି ହଉ ଟିକେ ଶାଗ କାଟିଦେ ସି କଣ କରୁ ଶାଗ କାଟୁ କାଟୁ ତ ହାତ ଟିକେ କଟି ଯାଇଥିବ। ତ ସେଇଟୁ ତାପରେ ସେଠୁ କଣ ହବ ନା ତା ଭାଇ ମାନେ ସଉଠୁ ଖାଇବେ ଖାଇକି କହିବେ ଆଜି ଶାଗ କିଏ ବନେଇଛି ସବୁଦିନଠୁ ଆଜି ତ ଭଲ ଲାଗୁଛି ସ ସେିଏ ସେଇଠୁ ତା ଭାଉଜ ମାନେ କହିବେ କି ଆଜି କାଞ୍ଚନ ଶାଗ କାଟୁ କାଟୁ ତା ହାତ କଟି ଯାଇଥିଲା ତ ସେଇଥିପାଇଁ ତା ରକ୍ତ ପଡିଛି ସେଇଥିପାଇଁ ଟିକେ ସୁଆଦିଆ ଲାଗୁଛି ଆଉ। ତାପରେ ସେଟୁ ବାଟରେ ତା ଭାଇ ତାକୁ ଛାଡିବାକୁ ଯାଉଥିବ ସେ ସେଠୁ କହିବ ଯଦି ୟା ରକ୍ତ ଏତେ ଭଲ ଲାଗୁଛି ତାହେଲେ ୟା ମାଂସ ତ ଆହୁରି ବଢିଆ ଲାଗୁଥିବ। ସେ ସଠୁ କଣ କରେ ନା ତାକୁ ମାରିକି ନେଇ ଆସିଥିବେ। ଉଁ ନେଇ ଆସିଥିବେ ସେଠି ତାକୁ ପୋତି ଦେଇଥିବେ। ସେଠି ସେଠୁ କିଛି ଇଏ ପରେ ତା ଶା ଶାଶୁଘର ଲୋକ ଆସିବେ କି ଆରେ କା ଗଲା କୁଆଡେ ତାପରେ ଏଠି ଆସି ଦେଖିବାକୁ ହୁଁ ସେ କହିବ କାଞ୍ଚନ ଶାଶୁ ଘରକୁ ଆମେ ତାକୁ ପଠେଇ ଦେଇେଇଛୁ। ତାପରେ ତା ଶଶୁର ତା ସ୍ଵାମୀ ଆସିଲା ବେଳକୁ ଗୋଟେ ଗଛ ଟା କାନ୍ଦୁଥିବ। କାନ୍ଦୁଥିବ ତାପରେ ସେମାନେ ଆସି କହିବେ ତାପରେ ସେ ଗଛ ସୋଠୁ ତା କଥା କହିବ କି ଆଉ ଏମିତି ମୋ ଭାଇ ମତେ ମାରିକି ଏଇଠି ପୋତି ଦେଇଛି। ମୁଁ ଗୋଟେ ଗଛ ହେଇଯାଇଛି। ଏଇଟା ହଉଛି ଗପ। ହ୍ୟାଲୋ? ହ୍ୟାଲୋ? ହ୍ୟାଲୋ ମୋ କଥା ଶୁଭୁଛି? ହ୍ୟାଲୋ? ହ୍ୟାଲୋ? ମୁଁ କଥା ଶୁଭୁଚି?